ତ
ହାଲୋ।
ହଁ ଭାଇ ନମସ୍କାର।
ନମସ୍କାର ଭାଇ। କଣ କରୁଛ କଣ?
ଏବେ ଏଇ ବୁଲୁଚି।
ଆଚ୍ଛା ଖିଆ ପିଆ କଣ ଶଇଲାଣି?
ହୁଁ ହୁଁ, ସଇଲାଣି।
ଆଉ କଣ ଗାଧୁଆ ବାଧୁଆ?
ହଁ।
ଆଉ କଣ କ କୁଆଡ଼େ ଯାଇଛ କି?
ଏଇ ଆସିଚି ହାରି ଜଙ୍ଗଲ ଆଡ଼େ ଟିକେ ଏଇ ଯୋଉ ଖରା ହୋଉଛି ତ। ଛାଇ ମୂଳେ ବଇଚି ଆଉ।
ଓହୋ। ଏଇ ଲାଇନ୍, ଫାଇନ୍ କଣ କେମିତି ରହୁଛି ନା ନାଇଁ?
ନାଇଁ ସେମିତି ଲାଇନ୍ ଆଉଛି ଯାଉଛି, ଆଉଛି ଯାଉଛି ଆଉ।
ଉଁ ହୁ। ଖରା ଫରା କଣ କେମତି ହଉଛି? କଅଁଳିଆ, ଫାଅଁଳିଆ କହୁଛି?
ହଁ କାଁଳିଆ କରୁଛି ଖରା ହଉଛି ବର୍ଷା ହଉଛି ଏମିତିଆ।
ହୁଁ ହୁଁ। ଓହୋ। ଆଉ କଣ ଭାଇ କୁହ?
ଆଉ ତମ ଆଡ଼େ?
ହୁଁ ଏମିତି ଆମ ଆଡ଼େ ବି ଚାଲୁଛି ଆଉ। ହୁଁ କଣ?
ଏ ତମ ଆଡେ ଆଉ କଣ ଗଣେଶ ପୂଜା କେମିତି କଣ ହଉଛି?
ହଁ ଆମର ତ ସେମିତି ହଉଛି ଫାଷ୍ଟ ଆମର ଗୋଟେ ସଂଘ ଆମର ଅଛି। ଏମିତି ସଂଘ ହିସାବରେ ଆମର ଇଆଡ଼େ ହୁଏ। ହାଲୋ।
ହଁ।
ଇଆଡେ ସଙ୍ଘ ହିସାବରେ ହୁଏ।
ଆଜ୍ଞା।
ହୁଁ ତ ଇଆଡେ ଫାଷ୍ଟ ମିଟିଙ୍ଗ୍ ଫିଟିଙ୍ଗ ଏମିତି ଆମର ବସିବ ତ ଫାଷ୍ଟ ଆମର ବଡ଼ ଗାଁ ଟା ଇଆଡ଼େ
ହୁଁ।
ତ ବଡ ଗାଁରେ ଫାଷ୍ଟ ଆମର ମିଟି ଫିଟି ବସିବ କଣ କେମିତି ସବୁ କରିବା ମାନେ କୋଉ ହିସାବରେ? କଣ କେମିତି କରିବା ଫାଷ୍ଟ ସେମିତି ମିଟିଂଟେ ବସିବ ତ ମିଟିଂ ବସିସାରିଲା ପରେ ଫାଷ୍ଟ ଆମର ହଁ ପିଲା ସବୁ ମିଶିକି ଫାଷ୍ଟ ଗୋଟେ ମାନେ ଛୋଟ ମିଟିଂ ଟେ କରିବେ
ହଁ।
ହୁଁ ତାପରେ ଉଁ ହୁ ଯେତେବେଳକୁ ପିଲା ମିଟିଂ ଫିଟିଙ୍ଗ ସରଯିବ ତ ସେଠୁ କୁହାକୁହି ହେବେ କି କେଉଁ ଟାଇପର କଣ କେମିତି ଆମର ମେଢ କରିବା। ଏଇବେଲେ କିଛି ନୂତନ କରିବା କି ସେଇ ଭଳିଆ କରିବା ଏମ ସବୁ ମିଟିଂ ବସିବ ତ ଏଇପା ତ ଆମର ମିଟି ମିଟିଙ୍ଗ ହେଇଛି କି ଭଳି ପନ୍ଦର ଫୁଟ ପାଖାପାଖି ଆମର ଆଁ ଠାକୁରଙ୍କ ମୃତି ହବ। ତ ଫାଷ୍ଟ ତ ଆମର ଆଁ ଯେତେବେଳ କଥା ସରିଲା ତାପରେ ଆମର ଫାଷ୍ଟ ଯିଏ ମାନେ ଠାକୁରଙ୍କ ମୂର୍ତ୍ତି କରିବେ ତ ସିଏ ଫାଷ୍ଟ ତାଙ୍କୁ କଲ୍ କରାହବ। ତ ସିଏ ଆସିବେ ତାପରେ ତାଙ୍କୁ ଫଟୋ ଦେଖାହବ କୋଉ ଟାଇପର କଣ ଯେମିତି କରିବା ତ ସିଏ କହିବେ କି ହଁ ଏଇ ଟାଇପର ହବ କି ସେ ଟାଇପର ହବ ତାପରେ ସେ କଥା ସଇଲା ପରେ ତ ଫାଷ୍ଟ ଆମର ମେଢକୁ ଧରିକି ସେ ଠାକୁର ଯେଉଥିରେ ମେଢ ହବ ଠାକୁରଙ୍କର ମୂର୍ତ୍ତିଟା ହବ ତ ସେଇଥିପାଇଁ ତ ମେଢ ଫାଷ୍ଟ ଛୁଆ ମିଶି ମାଶିକି ଆଣିବେ। ତ ଆଣି ସାରିଲା ପରେ ଫାଷ୍ଟ ଆମର ଭାଇ ମାନେ କଣ କଲେ ଠାକୁର ମେଢ଼ ଆଣି ସାରିଲା ପରେ ତାପରେ ଆମର ଯୋଉ ନଡା ରହିଲା ନଡା
ହଁ।
ନଡ଼ା ଫାଷ୍ଟ ମାନେ ଠାକୁରଙ୍କର ଆକାର ଦେବେ ନଡ଼ାରେ। ନଡା ସାହାଯ୍ୟରେ ଠାକୁରଙ୍କ ଆକାର ଦେବେ ମାନେ ବାନ୍ଧିବୁନ୍ଧାକି ତାକୁ ଠାକୁରଙ୍କ ଆକାର ଦେବେ। ତ ଆକାର ଦେଲା ପରେ ତାପରେ ଜଙ୍ଗଲକୁ ଯିବେ
ହୁଁ।
ତ ଏ ନଡା ବାନ୍ଧି ସାରିଲା ପରେ ଦି ଚାରି ଦିନ ପରେ ଜଙ୍ଗଲକୁ ଯିବେ ତ ଫାଷ୍ଟ ଯୋଉ ଆମର ବିଲ ମାଟି ରହିଲା ସେଇ ବିଲ ମାଟି ଆଣିବେ ବିଲ ମାଟି ଆଣିସାରିଲା ପରେ ଆମର ହଁ ଫା ସେ ତାକୁ ତଳେପକେଇଦେବେ ପକେଇ ସାରିଲା ପରେ ପାଣି ଟିକେ ଲଗେଇଦେବେ ତା ଉପରେ ମାନେ ପାଣି ପକେଇକି ତାକୁ ଭିଗେଇ ଦେବେ ଟିକେ
ହୁଁ ହୁଁ।
ତ ଭିଗେଇ ସାରିଲା ପରେ ତାକୁ କଣ କରିବେ ନା ଆମର ଯୋଉ ରହିଲା କଣ କହିଲେ? ଉଁ ଯୋଉ ଅଗାରି ରହିଲା ଅଗାରି
ହଁ
ଅଗାରି ସାହାଯ୍ୟରେ ଛୁଆ ତାକୁ ଦଳାଦଳି କରିବେ ଗୋଡରେ ତ ଦଳାଦୁରି ପରେ ତାକୁ ଠାକୁରଙ୍କର ଯୋଉ ଆମର ରହିଗଲା ଉଁ ନଡାରେ ତାକୁ ଠାକୁରଙ୍କର ଆକାର ଦିଆ ହେଇଥିଲା। ତା ଉପରେ ସେଇ ଆମର ଫାଷ୍ଟ ମାଟିକୁ ଲଗେଇଦେବେ।
ହଁ।
ଲଗେଇ ସାରିଲା ପରେ ତାପରେ ମାନେ ତାକୁ ଛାଡିଦେବେ ଦଶ ବାର ଦିନ ଦଶ ବାର ଦିନ ଚ୍ଛାଡି ସାରିଲା ପରେ ସେ ଯେତେବେଳେ ଆମର ଶୁିଖିଯିବ ପା ଶୁଖି ପୁରା ଶକ୍ତ ହେଇଯିବ।
ହୁଁ ହୁଁ।
ଶକ୍ତ ହେଇଗଲା ପରେ ସେ ଆମର ଯେତେବେଳେ ପୁରା ଶୁଖିକି ଶକ୍ତ ହୋଇଇଯିବ ତ ସେଠୁ ମାନେ ମାଟିଟା ଫାଟିଯିବ।
ହୁଁ।
ମାଟିଟା ଫାଟି ସାରିଲା ପରେ ତାପରେ ଆଉ ଆମର ରହିଲା ସାତ ଆଠ ଦିନି ହେଇଯିବ। ସାତ ଆଠ ଦିନି ପରେ ଆମର ଯ ଉ ଆଉ ଥରେ ଯେତେବେଳେ ମାଟି ଟା ଲଗାବ ଦୋମାଟିଆ ପାଇଁ
ହୁଁ।
ତ ହେତେବେଳୁ ପୁଣି ଯିବେ ଜଙ୍ଗଲକୁ ତ ଯ ଆମର ଯୋଉ ଲାଲିଆ ଉଇ ହୁଙ୍କା ମାଟି ରହିଲା ତା ସାହାଯ୍ୟରେ ସେଟା ହୁଏ ତ ହେଟା ମାନେ କଣ ନା ସେ ମାଟି ଆଣିବେ ମାଟି ଆଣି ସାରିଲା ପରେ ତାକୁ ଫାଷ୍ଟ ସେଇ ମାନେ ମାଟିକୁ ଭିଗେଇ ଦେବେ ଆଉଥରେ।
ହୁଁ।
ତ ତାପରେ ଆମର ଯଉ ରହିଲା ବାଲି ଯଉ ପତଳା ବାଲି ହୁଁ ତେଇ ପତଳା ବାଲିକୁ ତା ସାହାଯ୍ୟରେ ମାନେ ଆଉ ଥରେ ଚକଟି ଦେବେ। ତ ଦଳି ସାଇଲା ପରେ ଉମ ଆମର ରହିଲା ତ ଠାପରେ ଆମର ଦୋମାଟିଆ ଯେତେବେଳକୁ ହବ ସେ ମାଟିଟା ଲଗେଇ ସାରିଲା ପରେ ଆମର ଯଉ ପତଳା ରହିଲା ଆମର କପଡ଼ା ରହିଲା ଆମର କଣ କହିଲେ ମାନେ ସୂତା କପଡ଼ା ଲୁଙ୍ଗି କିମ୍ବା ଏମିତି ଧୋତି କିମ୍ବା ଯୋଉ ଶା ଫାଡ଼ି ରହିଲା ଆମର ସୁତାର ତ ସେଇଥିରୁ ତାପରେ ଏମିତି ଲଗେଇ ସାଇଲା ପରେ ଲଗେଇ ସାଇଲା ପରେ ଏମିତି ତାପରେ କାମ ହେଟା ସରିଯିବ ତ ତାପରେ ଆମର ଯେତେବେଳୁ କଲର କାମ ରହିଲା ତ ହେଟା ବି ଶୁଖିଯିବ ଶୁଖି ସାରିଲା ପରେ ତାକୁ ଛାଡ଼ିଦେବେ। ତ ତାପରେ ମେଢ଼କୁ ଟେକିକି ଆଣିବେ ଛୁଆ ଯେତିକି ତାଙ୍କର ଅ ଅଛନ୍ତି। ତ ଟେକିକି ଆଣି ସାରିଲା ପରେ ଏମିତି ତାପରେ ଆ ଫାଷ୍ଟ ଚୂନ କଲରଟା ଦେବେ ଯୋଉ ଧଳା କଲର ତାପରେ ଆମର ରହିଲା ଯୋଉ ବିଭିନ୍ନ ବିଭିନ୍ନ କଲର ରହିଲା ଠାକୁରଙ୍କର ମାନେ ଆକର୍ଷଣୀୟ ଯେମିତି ବଢ଼େଇବେ। ତ ସେମିତି କେ ଆମର ଇଆଡ଼େ ଗଣେଶ ପ ହୁଅନ୍ତି ତାପରେ ଏନ୍ତି ଏ ପୂଜା ବା ଫୁଜା ହବ ତାର ହେଲା ପରେ ପ୍ରସେସନ ସରିବ ସଇଲା ଆମର ଇଆଡ଼େ ଏମିତି ଗଣେଶ ପୂଜା ଆଉ। ତମ ଆଡ଼େ ଭାଇ କଣ କେମିତି ହୁଏ?
ଆମ ଆଡ଼େ ସେମିତିଆ ଯୋଉ ଯିବେ ଆଗେ ବସିବେ ଗୋଟେ ମିଟିଂଟେ ହବ।
ହୁଁ।
ମିଟିଙ୍ଗ ଟେ ହେଇସାଇଲେ ପ ତାପରେ ବୁଝିବେ ତାପରେ ଯୋଉ ଯିବେ ଯୋଉ କାରିଗର ମାନେ ଯିଏ ମି ମୂର୍ତ୍ତି ତିଆରି କରନ୍ତି।
ହୁଁ ହୁଁ ହୁଁ।
ତାଙ୍କ ଦି କଲ୍ କରିବେ କରିକି ତାକୁ କହିବେ କହିସାରିଲା ପରେ ମେଢ଼ ଆଣିବେ।
ହୁଁ।
ମେଢ଼ ଆଣି ସାରିବେ ତାପରେ ଆସିବେ ତାପରେ ନଡ଼ା ଯାଇଙ୍କି ଧରିକି ଆସିବେ।
ହୁଁ ହୁଁ।
ତାଙ୍କ୍ ପିଳା ନଡ଼ା ଧରିକି ଆସିବେ। ତାପରେ ତାରୁ ତା ରସି ଆଣିବେ ରସି ଆଣିକି ନ ଡ଼ାରେ ଭିଡ଼ିବେ ମାନେ ତିଆରି କରିବେ ରାଙ୍କିବେ ହୁଁ କେ ତାପରେ ଭିଡ଼ି ସାରିଲା ପରେ ସେଇ ଚାରି ଦିନି
ହ୍ୟାଲୋ। ଶୁଭୁନି ହ୍ୟାଲୋ।
ନା
ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ ସୁବୁନି ଭାଇ ଟିକେ ଟିକେ ପାଖକୁ ଆସ କୋଉଠି ଟିକେ ଘର ଭିତରେ ପଶିଯାଇଚ ତ ଶୁବୁନି।
ମୁଁ କହିଲି ଯୋଉ ଆଣିବେ ମାଟି ଫାଟି ଆଣିବେ।
ହୁଁ।
ମାଟି ଆଣ ସେରାକ ଯୋଉ ତିଆରି କରିକି ମାଟି ଦଳି ଦୁଳାକି
ହୁଁ ଆଛା ତାପରେ
ପାଣି ସବୁ ମାରି ସାରିଲା ପରେ ଶୀଘ୍ର ହ ଯୋଉ ଦଶ କୋଡ଼ିଏ ଦିନ ଭିତରେ ଶୁଖି ସାରିଲା ପରେ ଯାଇକି ଉ ମାରିବେ ଉ ମାରିବେ ତାପରେଏ ଯୋଉ ଶୁଖି ସାରିଲା ପରେ ପୁଣି ଥରେ ଯିବେ ଆଉ ଥରେ ମାଟି ଆଣିବା ପାଇଁ
ହୁ
ମାଟି ଆଣିବେ ତାପରେ ବାଲି ମିଶେଇକି ଦଳିକି ଦୋ ମାଟିଆ କରିବେ
ହଁ।
ଦୋ ମାଟିଆ କରେ ଡୋମାଟିଆ କରିସାରିଲା ପରେ। ତା ଶିଖିବ ଶିଖି ସାରିଲା ପରେ। ଯଉଁ। ଏ ଶୁଖିଲା ସମାନେ କପଡା ଫପଡା ମାରିକେ କପଡା ମାସେଲା ପରେ ଶୁଖିବ ସାରିଲା ପରେ। ତାପରେ ଗୋଟେ ପାତରେ ମାଠିବେ ମାନେ ପୁରା। କଣ କରିବେ ମାଠିକିନା ପାଲାସ ପୁରା। ପାଲାସ କରିବେ ତାପରେ ଶୁଖି ସାରିଲା ପରେ ମାରିବେ ଚୂନ। ଚୁନ ମାରିବେ।
ହୁଁ।
ଚୁନ ମାରିବେ ତାପରେ ଯୋଉ ସେଇ ମାନେ ଯେମତି। ଆଖି ପାଖି ଫିଟାନ୍ତି କଲର ଫଲର ଡିଜାଇନ ଦିଅନ୍ତି।
ହଁ ହଁ।
ଏମି ଡିଜାଇନ୍ କରିବେ।
ହୁଁ।
ଡିଜାଇନ କରିସାରିଲା ପରେ ଫୁନ୍ଦରେ ଟାମ୍ ଯୋଉଠି ମାନେ ଡେକୋରେସନ ଭଳିଆ କରିିଥିବେ ସେଇଠି ଠା ଠାକୁର ନେବେ ଠାକୁର ନେବେ ସେ ଟିକି ପୂଜା ଫୂଜା କରିବେ। ଜଷଲା ପରେ ସେ ଏଡିି। ଯୋଉଁ ମାନେ ଫସାଣ ଫସାଣି ଯେମିତି ଡି ଜେ ହେରୀକା ଆଣନ୍ତି ଭସାଣି କରନ୍ତି।
ହ।
ସେମତି ଭସାଣ ଫସାଣି ହୁଏ ଆଉ।
ହୁଁ ହୁଁ ଭୋଜି ଭାତ ବି ହଉଥିବ ଯାହେଲେ ବି।
ହଁ ଭୋଜିିଭାତ ହଉଛେ।
ହୁଁ ତାପରେ ମେଢ଼ ଫେଡଏମିତି ସବୁ ଲାଇଟ ଫାଇଟ୍ ଲଗେଇକି ପୁରା। ଅ ତାପରେ ଏମିତି ସବୁ ଟେଣ୍ଟ ଫେଣ୍ଟ ମାରି ତାଙ୍କର ପୁରା ଲାଇଟ। ଝଲମଲ କରୁଥିବେ ଆଉ ହୁ ତାପରେ ପ୍ରଶସନ କଥା ତାପରେ। ତ ବ ବ ଆଉଥରେ ଯାହାହେଲେ ତ ସାଙ୍ଗ ଭାଇ କରୁଛନ୍ତି ତ ସବୁ ମିଶି ମାଶିକି ଆଉଥରେ ଫୁଣି ମାନେ। ଟୋକନ ହିସାବରେମି ତମଡ ବି କରୁଥିବ ବୋ ମାନେ ଟୋକନ ହିସାବରେ ମାନେ ଏମିତି ଫାଷ୍ଟ ସେକେଣ୍ଡ ଏମିତି ସବୁ। ଅ ମାନେ ଭସାଣ ଟା ଯେମିତି ହବ ଆମର ତମେ ଫାଷ୍ଟ ରହିଲ ଆମେ ତାପରେ ରହିବୁ ତାପରେ ଏମିତି ସବୁ ଲାଇନ ବାଇ ଲାଇନ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।